ହ୍ୟାଲୋ।
ହଁ କଣ କରୁଚ।
ହ୍ୟାଲୋ।
ହଁ ମୁଁ କହିଲି କଣ କରୁଚ।
ଏଇଠି ବସିଥିଲି ଆଉ।
ଆଚ୍ଛା ଆଉ ବୁଲାବୁଲି କରିବାକୁ ଗଲଣି ନା ନାଇଁ?
ନାଇଁ ମ ଯାଇନୁ ଯିବୁ ଆଉ।
ଆଉ କଣ କେତେ ସବୁ ମେଢ ହଉଚି କଣ ସବୁ ବୁଲୁଚ ଆମକୁ ଡାକୁନ ଟିକେ
ଆମ ଏଠି ତ ଦଶହରା ଫେମସ ତମେ ତ ଆସୁନ କେବେ।
ହଁ ଦଶହରା ମତେ ତ ଟିକେ ଫାଙ୍କା ହଉନି ନହେଲେ ମୁଁ ବି ଭାବିଛି ଯିବି ବୋଲିକି ଏଇ ବର୍ଷ ଭାବିଛି ନବମୀ ଦଶମୀ ଆଡକୁ ଯିବି। ଟିକେ ତମର ସେପଟେ ବୁଲାବୁଲି କରିକି ଆସିବି। ତମେ ଫାଙ୍କା ଥିବ ନା?
ହଁ ହଁ।
ଆଉ କଣ ତମର କେମିତି କଣ ସବୁ କଣ ଯାତ୍ରା ହରିକା ସବୁ ପଡିଚି ନା କଣ?
ହଁ ଆମର ଏଠି ଯୋଉଠି ବଡ ଆକାରରେ ହୁଏ ତିନି ତିନି ଜାଗାରେ ପୂଜା ହୁଏ।
ଓହୋ।
ତମ ଭଏସ ଟା କାହିଁକି ବହୁତ ସ୍ଲୋ ଶୁଭୁଛି।
କଣ ବର୍ଷା ଆଜି ଟିକେ ହେଇଥିଲା ତ ସେଥିଲାଗି ବୋଧେ କଣ ଟିକେ ଶୁଭୁଚି ଆଉ! ଏବେ ଠିକ ଶୁଭିଲା?
ହଁ ହଁ।।
ଅ ନାଇଁ ଆମର ଏପଟେ ବି ମେଢ ହଉଛନ୍ତି। କିନ୍ତୁ ତମର ସେପଟ ଭଳିଆ ନୁହଁ ବହୁତ କମ ମାନେ ହଉଛନ୍ତି ଏତେ କିଛି ଯାତ୍ରା ଭରିକା ହଉନି ସେମିତି ନର୍ମାଲି ଖାଲି ମେଢ ଖାଲି ଆମେ ଯାଉ ଖାଲି ଦେଖିଦେଇକି ଆସୁହରି।
ହଁ। ତମେ ତ ଜାଣିଥିବ କଟକ ର ଦଶହରା ଫେମସ ଆଉ।
କଟକ ତ ମାନେ ତାର ନାଁ ଅଛି ମାନେ ଦଶହରା ସକାଶେ ମାନେ ବହୁତ ସାରା ମେଢ ହୁଅନ୍ତି। ମାନେ ଏମିତି କି ଚାନ୍ଦି ମେଢ ଧରିକା ବି ବୋଧେ ହୁଏ ତମର?
ହଁ ହଁ।
ହଁ ନାଇଁ ମୁଁ ବି ଶୁଣିଛି କଟକରେ କିନ୍ତୁ ବହୁତ ଭିଡ଼ ବି ହୁଏ। ବୁଲିବା ପାଇଁକି ମାନେ ଯଦି କାର୍ ଫାରରେ ଗଲ ତ ବୁଲିବାଟା ବହୁତ କଷ୍ଟ ମାନେ ବାଇକ୍ ନହେଲେ ଚାଲିକି ଯଦି ଯିବ ତାହେଲେ ତୁମେ ମେଢ଼ ମାନେ ଯାଇକି ଦେଖିପାରିବ। ନହେଲେ କାର ରୁ ତ ଓହ୍ଲେଇକି ଆଉ ଯାଇକି ସବୁ ମେଢ ତ ଆଉ ଦେଖି ହବନି ନା।
ନାଇଁ। ସେତବେଳେ ତ ପୁରା ଟାଉନ ଏରିଆ ତ ଏକରେ ଏମିତିରେ ବି ଭିଡ ହୁଏ। ଆଉ ପର୍ବପର୍ବାଣୀରେ ଆହୁରି ଯାମ୍।
ପୁ ଟାଉନ ଅପେକ୍ଷା କଟକ ଟାଉନଟା ଭିଡ଼ ବହୁତ ଭୁବନେଶ୍ୱରରେ ବି ବହୁତ ମେଢ଼ ହୁଏ କିନ୍ତୁ କଟ
ହୁଁ।
ପାରେ ଯୋଉ ଜାକ ଜମକ ଯୋଉ ଲାଇଟ୍ ଘରିକା ମାନେ ଦିଆ ହେଇକି ମେଢ଼ ହୁଏ। ସେଇଟା ମାନେ ଆଉ କେଉଠି ବି ଦେଖିବାକୁ ମିଳେନି ବହୁତ ସୁନ୍ଦର ସୁନ୍ଦର ମେଢ଼ ହୁଏ। ଯେଉ ସବୁ ଫଟୋ ଛାଡ଼ନ୍ତି ୟୁଟ୍ୟୁବ୍ ହଉ ଇନଷ୍ଟାଗ୍ରାମ୍ ହଉ ଫଟୋ ଦିଅନ୍ତି ମାନେ ବହୁତ ସୁନ୍ଦର ମେଢ଼ ମୋତେ ଦେଖିବାକୁ ମାନେ ମୁଁ କହିଲି ଫଟୋରେ ତ ଏତେ ସୁନ୍ଦର ଦେଖ ଦେଖାଯାଉଛି ଆଉ ରିଅଲ ରେ କେତେ ସୁନ୍ଦର ନ ହେଇଥିବ ମେଢ।
ହୁଁ ତମେ କେବେ ଆସିନ ଆଉ, ଏଇଥର କିନ୍ତୁ ଆସିବ।
ହଁ ଏଇଥରକ ତ ଭାବିଛି ଛୁଟି ନେଇଛି ଅଫିସରୁ ଯିବି ବୋଲି ଆଉଉ ଦେଖିବା କଣ ହେଉଛି ଯଦି ମାଆଙ୍କ କୃପା ଥିବ ତାହେଲେ ମାନେ ନିଶ୍ଚିନ୍ତ ଯାଇକି ମାଆଙ୍କୁ ଦେଖିକି ଆସିବି।
ହୁଁ ସେଇଟା ତ ମେନ୍ କଥା ଆଉ।
ହଁ ଆଉ ଦଶହରାରେ କଣ ସବୁ ପିଠାପଣା ହଉଚି ନା ନାଇଁ ଘରେ?
ହଁ ଆମ ଏଠି ଦଶ ପ୍ରକାରର ପିଠା ହୁଏ ସବୁ।
ହଁ ମାନେ କଣ କେମତି, ଆଚ୍ଛା ମାନେ କଣ ଷଷ୍ଠୀଠାରୁ ମାନେ କଣ ପୂଜା ଆରମ୍ଭ ହୁଏ ନା ମାନେ କୋଉ ଦିନରୁ ତମର ସେଠି ପୂଜା ଆରମ୍ଭ ହୁଏ?
ନା ହଁ ଆମର ସେ ଅଷ୍ଟମୀ ଠାରୁ ହୁଏ।
ଓହୋଃ ନାଇଁ ଆମର ଏପଟେ ମାନେ ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇଯାଏ ମାନେ ଭୁବନେଶ୍ଵର ହେରିକାରେ ଯୋଉ ମାଆଙ୍କର ଯୋଉ ଚକ୍ଷୁ ଦାନ ଇଏ ସିଏ ସବୁ ହୁଏ ସେଇଟା ଷଷ୍ଠୀ ଷଷ୍ଠୀଠାରୁ ଆରମ୍ଭ ହେଇଯାଏ। ତାପରେ ଅନ୍ୟାନ୍ୟ ପୂଜା ତ ନବମୀ ଦଶମୀ। ତ ସେଇଟା ତ ଅଲଗା ନା, ସେଇଟା ତ ବହୁତ ମାନେ ବହୁତ ମାନେ ଇଏରେ ହୁଏ ନା ବହୁତ ଜାକଜମକରେ ହୁଏ ମାନେ ଆମର ପୂର୍ଣ୍ଣାହୁତି ହେରିକା ଦିଆ ହୁଏ କିନ୍ତୁ ଆମର ଷଷ୍ଠୀ ଠାରୁ ହିଁ ପୂଜା ଆରମ୍ଭ ହେଇଯାଏ।
ହଁ ହଁ ଆମର ଏ ଷଷ୍ଠୀରେ ଯେ ଇଏ ହୁଏ ଯେ, କିନ୍ତୁ ମାଆଙ୍କ ମୁହଁଟି ଖୋଲା ହେଇନଥାଏ ଅଷ୍ଟମୀ‌ ଠାରୁ ଟିକେ ଇଏ ହୁଏ ଆଉ।
ଆଚ୍ଛା ଆଉ ତମର ମାନେ ତଥାପି କେତେଟା ମେଢ ହଉଛି କଟକରେ?
କଟକରେ ତ ମାନେ କହିବାକୁ ଗଲେ କୋଡିଏ ତିରିଶଟା ଖଣ୍ଡେ ମେଢ଼ ମାନେ ଆମେ ଯୋଉ କଲୋନୀ ଭିତରେ ରହୁଛୁ ସେଠି ନିହାତି ଦଶଟା।
ମାନେ ତମର ତ ମୁଁ ଯେତିକି ଜାଣିଛି କଟକର ମାନେ ଗଳକନ୍ଦିରେ ମେଢ ମାନେ ଏମିତ୍ ଏମିତି କୋଉ ଗଳି ନାହିଁ କି ମାନେ। ମେଢ ହେଇ ନଥିବ।
ହଁ
ହଁ, ଆଉ ସେ ଯୋଉ ମାନେ ମୁଁ ଶୁଣିଛି ଯୋଉ ଚାନ୍ଦିର ମେଢ ହୁଏ ସେଟା କଣ ସତରେ ଚାନ୍ଦିର କରାଯାଇଥାଏ?
ହଁ ହଁ ସେଇଠି ସତରେ ଥାଏ ବା।
ଓହୋଃ, ମାନେ ଚାନ୍ଦିର କଣ ମାନେ ମେଢଟା ନା ମାନେ ତା ଉପରେ ମାନେ କଣ ଦିଆହେଇଥାଏ କୋଟିଙ୍ଗ୍ ହେରିକା କିଛି ଦିଆ ହେଇଥାଏ?
ହଁ ସେ ଟିକେ ଇଏ ଦିଆ ହେେଇଥାଏ ଆଉ ମାନେ ଟୋଟାଲି ତ ଚାନ୍ଦିର ଇଏ ନୁହେଁ ମାନେ ମିଶା ଟିକେ ଦିଆ ହେେଇଥାଏ ଆଉ।
ଆଛା, ଆଉ ସେ ଯୋଉ ମାଆଙ୍କର ଯୋଉ ସବୁ ମା ସବୁ ଗହଣା ପିନ୍ଧନ୍ତି ମାନେ ସେଗୁଡ଼ାକ ସବୁ ୟେଲୋ ନା ମାନେ ଏମତି ତିଆରି କରନ୍ତି?
ଏ ଗୋଟେ ଗୋଟେ ଜାଗାରେ ତିଆରି କରନ୍ତି ଆଉ ଗୋଟେ ଗୋଟେ ଜାଗାରେ ଏମିତିକା।
ଓହୋଃ, ନାଇଁ ଆମର ଏପଟେ ବି ଗୋଟେ ଗୋଟେ ଜାଗାରେ ତମେ ତ ଶୁଣିଥିବ ଯୋଉ ଭୁବନେଶ୍ୱରରେ ହୁଏ ଆମର ରସୁଲଗଡ଼ରେ ମେଢ ହୁଏ ନୟାପଲ୍ଲୀରେ ବରମୁଣ୍ଡାରେ ଏଗୁଡା ସବୁ ଦେଖିଛ ନା ତାଙ୍କର ସବୁ ମାନେ ମେଢଟା କେଡ଼େ ସୁନ୍ଦର ହୋଇଥାଏ ସେ ଯୋଉ ତାଙ୍କ୍ ଙ୍କର ମାନେ ବିଭିନ୍ନ ପ୍ରକାରେ ମାନେ ଏଥରକ ତ ମାନେ ବୋଧେ ରସୁଲଗଡ଼ରେ କରିଛନ୍ତି ଯୋଉ ମେଢ ସେଟା ପୁରା ମାନେ ଲୁକ୍ ଦେଇଛନ୍ତି ବୈଷ୍ଣବ ଦେବୀଙ୍କ ଯୋଉ ପୀଠ ଭଳିଆ ପୁରା ମାନେ ମାନେ ସେଇଭଳିଆ ହିଁ କରିଛନ୍ତି। ପାହାଡ଼ ପର୍ବତ୍ ତ ଗଛ ଏମିତି ସବୁ ବହୁତ ସାରା କରିଛନ୍ତି ସେପଟେ ସେମିତି କିଛି ମେଢ ହଉଛି କି?
ନାଇଁ ଏପଟେ ଏମିତି ନୁହେଁ ମାନେ ବେଶୀ କଣ ଜାଗା ଟିକେ ଇଏ ହେଲେ ସେଟା ଟିକେ ହୁଅନ୍ତା ଖାଲି ମାଆଙ୍କ ଇଏରେ ମାଆଙ୍କର ହିିଁ ଇଏ ହୁଏ ଆଉ କିଛି ନାହିଁ।
ଓହୋଃ।
କଟକ ଟିକେ ଝାଗା ଟିକେ ସଟେଜ୍ ନୁହେଁ କି?
ହଁ ମାନେ କମ୍ ଜାଗାକୁ ବହୁତ୍ ମେଢ଼ ଆଉ ବହୁତ୍ ଲୋକ ବି ହେଇଯାଆନ୍ତି କୁଆଡେ।
ହଁ ମ ବାଲିଯାତ୍ରା ଯେ ଯେତିକି ଲୋକ ନହେବେ ଦଶହରାରେ ସେତିକି ଲୋକ ହେବେ ଆଉ।
ହଁ ସେଇଟା ତଁ ମୁଁ ଦେଖ୍ ଖିଛି ସେଥିଲାଗି ସେ ଭିଡକୁ ମୁଁ ଟିକେ ଡରିକି ଯାଏନି ଇଁ
ହଁ
ଆଉ ମାନେ ଆଜି କଣ ସବୁ ଠାକୁରଙ୍କ ପାଇଁ ଘରେ ପିଠା ପଣା ହେଇଛି?
ଆଜି ଏଇ ଆଜି ତ ଗୁରୁବାର ନାଁ
ହଁ।
ଆଜି ଆମର ଏଇ ମଣ୍ଡା ପିଠା ହେଇଥିଲା।
ଆଉ ଯୋଉ ଠାକୁରଙ୍କର ହୁଏ ଯୋଉ କଣ କହିଲ ନବମୀ ନା ଦଶମୀରେ ଯୋଉ ଠାକୁରଙ୍କ ପାଖରେ ଯୋଉ ଦହି ପଖାଳ ଆଉ ଶାଗ ଭୋଗ ହୁଏ ଖାଇଛ ନା ନାହିଁ?
ହଁ ହଁ ଖାଇଛି।
ହଁ ସେଇଟା କେତେ ମାନେ ଘରେ ତମେ ସାଧାରଣତଃ ଦହି ପଖାଳ କରିକି ଖାଇବ ସେଥିରେ ଯୋଉ ମାନେ ସ୍ଵାଦ ଟା ମାନେ ନଥିବ କିନ୍ତୁ ସିଏ ଖାଲି ସେମିତି ଛୁଙ୍କ ମାରିକି ଦେଇ ଦେଇଥିବେ ତା ସ୍ଵାଦ ଟା ଗୋଟେ ଅଲଗା ପ୍ରକାର।
ହଁ ସେ ତ ଭଗବାନଙ୍କର ମହିମା ଆଉ।
ହଁ ସେଇଟା ବି ଠିକ କଥା। ଆଉ ତମେ କେତେଟା ମେଢ ଦେଖିବାକୁ ଗଲଣି?
ମୁଁ ଯାଇଥିଲି ଛଅଟା ଖଣ୍ଡେ ଦେଖିକି ଆସିଛି ଏଇ ପାଖରେ ଦେଖିକି ଆସିଛି ଆଉ।
ଓହୋ ଦୂରବାଟ ଯାଇନ?
ନାଇଁ ଦୂର ବାଟ ଯାଇନି ବାବା ଆସିଲେ ନେବେ ଆଉ।
ଓହୋ ହଉ ନହେଲେ ମୁଁ ଗଲେ ମୁଁ କହିବି ହେଲା ସାଙ୍ଗ ହେଇକି ଯିବା କାରଣ ମୁଁ ତ ଏକୁଟିଆ ମୁଁ ଜାଣି ଣିନି କିଛି ଗଳି କନ୍ଧି କଟକରେ ହଜିଯିବି କୋଉଠି ଏତେ ଭିଡ଼ରେ। ଆଉ ତମେ ଟିକେ ସାଙ୍ଗରେ ଗଲେ ତମେ କଣ ଲୋକାଲ ଲୋକ ନା ନା ମାନେ ଟିକେ ସାଙ୍ଗରେ ଗଲେ ଟିକେ ଆରାମସେ ହେଲେ ଠା ଠାକୁର ଙ୍କୁ ଦର୍ଶନ କରିହବ ଆଉ ଭଲରେ ବୁଲାଟା ବି ହବ।
ହଁ। ହଁ ତମେ ଆସିଲେ ମତେ ଆଗ କରିବ ମୁଁ ଆମ ଘରେ ନହେଲେ ରହିଯିବ ବୁଲାବୁଲି କରିକି ଯିବ ଆଉ।
ହଁ ମୁଁ ବି ସେୟା ଭାବିଛି ନହେଲେ କଟକରେ ତ ଆଉ କେହି ଆମର ନାହାନ୍ତି ନା ରହିବା ପାଇଁ ଆଉ ଗୋଟେ ଦିନରେ ତ ସବୁ ମେଢ ବୁଲି ହବନି ବହୁତ ସାରା ମେଢ କଟକରେ।
ହଁ।
ହଁ ଆଉ ଆଉ ତାହେଲେ ଖାଇବା ପିଇବା ସବୁ ଆଜି ମା ଠାକୁରଙ୍କ ପାଖରେ ପିଠାପଣା ସବୁ ଭୋଗ ହେଇଯାଇଛି ନା ଆଉ କାଲି କଣ ଭୋଗ ହବ?
କାଲି କଣ ହବ ସେ ନନା କାଲି କହିଲେ ଯାହା କରିବେ ଆଉ।
ଆଚ୍ଛା ଆଉ ତମର ପୂର୍ଣାହୁତି ମାନେ କେବେ ମାନେ ହଉଛି ନବମୀ ଦିନ ନା ଦଶମୀ ଦିନ?
ନାଇଁ ଦଶମୀ ଦିନ।
ଦଶମୀ ଦିନ ହଉ ତାହେଲେ ମୁଁ ତା ପୂର୍ବରୁ ଯିବି ଭାରି ପୂର୍ଣ୍ଣା ହଉତି ପରେ ଆଉ କଣ ଠାକୁରଙ୍କୁ ଆଉ ଦେଖିବ ଠାକୁରଙ୍କର ପୂର୍ଣ୍ଣାହୁତି ପରେ ସେ ଆଉ ଯୋଉ ଠାକୁରଙ୍କ ମୁହଁର ଯୋଉ ଚମକ ଟା ସେଇଟା ଆଉ ପୂର୍ଣ୍ଣାହୁତି ପରେ ଆଉ ଦେଖିବାକୁ ମିଳିବନି।
ନା ନା ସିଏ ମଳି ନ ପଡିଯାଆନ୍ତି ଆଉ।
ହଁ। ହଉ ହଉ ଠିକ ଅଛି ମୁଁ ଗଲେ ତମକୁ ଫୋନ୍ କରିବି ଆଉ ମୋତେ ଟିକେ ବୁଲେଇ ନବ ଆଉ।।
ହଁ ହଁ ନିଶ୍ଚିନ୍ତ।
ହଉ ହଉ ରଖୁଛି।
ହଁ।